ହୁ
ଖର୍ଚ
ସେ ଏଇ ଯାଇଥିଲି ଇ ସ୍ୱଚ୍ଛ କରି।
ଆଉ ଖାଇସାରିଲଣି?
ହଁ
ଆଉ କଣ କଣ ରୋଷେଇ ହେଇଛି?
ପଖାଳ ଚିକେନ କଷା।
ଆଉ
ଆଉ ଆଉ କିଛି ନାଇଁ ଚିକେନ ତରକାରୀ ହେଇଛି। ଚିକେନ କଷା ହେଇଚି। ପଖାଳ ଲଗେଇ ଚିକେନ କଷା ଖାଇଦବୁ। ମୁଁ ମୋ ସ୍ତ୍ରୀ ଆଉ ମୋ ପୁତୁରା।
ଓହୋ ଆଉ ଗାଧୁଆବେଳେ ଖାଇବା।
ଗାଧୁଆଳେ ଆଉ କଣ ଖାଇବୁ ଏଇନା ଟାଣିକି ଖାଇଦଉଛୁ ପଖାଳ ଗାଧୁଆଳେ ଆଉ କଣ ଖାଇବୁ।
ଓହୋ ଆଉ ତମର ସବୁ ଭଲନା?
ହଁ ଭଲ ସେଇଭଳିଆ କଣ ଆଉ ଚାଲିଛି ଆଉ।
ହ ଆଡେ ଜାମ୍ମୁ କୋଳି ହେଲାଣି ନା?
ଜାମୁ କୋଳି ଜାମୁ କୋଳି ହେଲାଣି ହେଲଣି।
ଆଚିଲାଣି
ଆଉ
ଜାମୁକୋଳି ଆଇସ୍କ୍ରିମ୍ କରିବା ଆଣୁନ।
ଜାମୁ କୋଳି ଆଇସ୍କ୍ରିମ୍ କରିବ।
ଜାମୁକୋଳି ଆଇସ୍କ୍ରିମ ଜାମୁ କୋଳି ର ଗୋଟେ ଥଣ୍ଡା ବି କରିବା।
ଲକ୍ଷା
ପୁଦିନା ପତ୍ର ପକେଇକି
ଆଛା ଦି ହଉ ତାହଲେ ନବା ଜାମୁକୋଳି ପାରିବା।
ଆଙ୍ଗୁଳି ପାଚିଲାଣି।
ହଁ
ହଁ ଆଣିବ କେବେ କରିବା ପୁଦିନ ପତରେ ପକେଇକି ଥଣ୍ଡା ଅଛି ମିଶେଇକି ପିଇବା।
ଆଚ୍ଛା
ହଁ
ଏଇ ଜାମୁକୋଳିଟା ତାଠୁ ଟିକେ ଛୋଟ। ସେ ଦିନ ଯୋଉ ଜାମୁକୋଳି ଆଣିନଥିଲି ତାଠୁ ଟିକେ ଛୋଟ ବଡ଼ ବଡ଼ ହୁଏ, ଏବେ ଛୋଟ ଛୋଟ ହେଇଗଲାଣି ଏଇଠି
ସେଇଟାପ ଟୁମ୍କା ଟୁମ୍କା ଜାମୁକୋଳି।
ହୁଁ କୋଉଠି ଅଛ ତମେ?
ମୁଁ ବସିଛି ବାହାରେ।
ବାହାରେ
ହଁ
ଓହୋ ଏଇଟା ବା ଏଇଟା ଜାମୁକୋଳି ଗଛ ଟା।
ଅ ହଁ।
ଏଟା ବି ଟୁମୁକା ଟୁମୁକା ରେ?
ଆଉ ତମର ଆମ୍ବ ଗଛରେ ସଇଲାଣି?
ଆମ୍ବ ସଇଲାଣି ଗୋଟେ ଗୋଟେ ଅଛି ଆଉ।
ଅ ହଁ ଆମ ପାଇଁ ଦି ଟା ଆମ୍ବ ଆଣୁନ। ହଁ ଜାମୁକୋଳି ଆଣିଲେ ଆମ ଘରକୁ ଗୋଟା ପଠେଇବ ନା।
ହଉ। ଆଜି ଆଜି ମୁଁ ଆ ମୁଁ ଯାଉଛି ଆମ ସୋହନକୁ ଡାକିବି।
ହଁ।
ଜା ଆଣିବୁ ଧରିମୁୁ ଗୋଟେ। ଜାଲ ଟାଇପ୍ ର କଣ ଅଛି ଦେଖିବୁ ଧରିକି ହଲେଇ ଦବୁ।
ରୁହ।
ହଁ।
ମେଞ୍ଚେ ସାରା ଜାମୁକୋଳି ନବା ଜାମୁକୋଳି ତମକୁ ପଠେଇଲେ କଣ କରିବ ଜାମୁକୋଳି ରେ?
ଜାମୁକୋଳି ଆଇସିକ୍ରିମ୍ କରିବା ନହେଲେ ସେ ଥଣ୍ଡା କରିବି ପିବା ଜାମୁକୋଳି ରେ। ଜାମୁକୋଳି କୁ ଛଳେଇ କି ଗ୍ରାଇଣ୍ଡିଙ୍ଗ୍ କରିକି ବରଫ ଚିନି ପକେଇକି ପୋଦିନା ପତ୍ର ପକେଇକି। ଆଉ ଛାଙ୍କିକି ତା ଠେଇ ଟିକେ ଥଣ୍ଡା ମିଶିବ।
କି ଥଣ୍ଡା?
ଆରେ ସ୍ପ୍ରାଇଟ୍ ହଉ ଥମ୍ସଅପ୍ ହଉ ସେ ଯାହା ବି ଥଣ୍ଡା ଥାଉ ମାଜା କୁ ଛାଡି଼କି ଆଉ କିଛି ବି ଥଣ୍ଡା। ହୁଁ ଉଁ ସେଭେନ୍ ଅଫ୍ ହଉ। ମିଶେଇକି ତାପରେ ପୁଦିନା ପତ୍ର ଥୋଇ ହାଲକା ଟିକେ ଜଲ ଜିରା ପକେଇ ପିଇବୁ ପୁରା ଟେଷ୍ଟି।
ଆଜି ନେଲେ କରିବ?
ହଁ।
ହଉ ନବା।
ଆଉ ବରଫ କରିବାକୁ ପଡ଼ିବ ବା।
ବରଫ ଟା ଆମର ପନ୍ଦର କୋଡ଼ିଏ ମିନିଟ୍ ରେ ହେଇଯିବ।
ଦେଇ ଆଣ କରିକି ପିଇବା ତା ପରେ କହିବ କୋଉ ପରିକା ଟେଷ୍ଟ।
ହଉ ଆଉ ଜାଣିଛ ନା ଜାମୁକୋଳି ଜାମୁକୋଳି ମଞ୍ଜି ଟା କେତେ ଔଷଧୀୟ?
ହଁ ଯୋଉ ମାନଙ୍କର କଣ ହେଇଥାଏ ତ ଗୋଟେ। ଡାଇବିଟ୍ ହଁ ଗୁଣ୍ଡ କରି ଖାଆନ୍ତି ମୁଁ ଯାଣିଛି ଆମ ଯୋଉ ମିଲୁ ଦାଦା।
ମିିଲୁ ଦାଦା?
ମିଲୁ ଦାଦା ଖାଇବା ଆମ ଘରେ ବାରିରେ ମାଇଁ ଯାଇ ଖୁଣ୍ଟିିକି ଆଣାନ୍ତି ଆମ ଜାମୁକୋଳି ଗଛରୁ ମଞ୍ଜି ସବୁ।
ତମର ଜାମୁକୋଳି ବଡ଼ ବଡ଼ ନା ଛୋଟ ଛୋଟ?
ଉଁ ମିଡି଼ୟମ ଛୋଟ ନଁ ବଡ ନଁ ମିଡିୟମ ସାଇଜି।
ଓକେ।
ତମର ଯୋଉ ଲମ୍ବା ଲମ୍ବା ନୁହଁ ଆମର ପୁରା ଗୋଲ ଗୋଲ।
ଓହୋ। ଆମର ଆଉ ଗୋଟେ ଜାମୁକୋଳି ଗଛ ହେଇଠି ଥିଲା ସେଟା କୁ କାଟିଦେଲେ ସେଇଟା ପୁରା ଆମ ଆମ ଏରିଆରେ ସବୁଠୁ ବଡ଼ ବଡ଼ ଜାମୁକୋଳି ହୁଏ।
ବାପ ଏରିଆରେ ବଡ଼।
ସେଦିନ ଯୋଉ ଜାମୁକୋଳି ଦେଇନଥିଲି?
ହୁଁ।
ଆଠୁ ବି ବଡ଼, ବଡ଼।
ହଁ।
ଏଇ ଜାମୁ କୋଳିଟା ବି ବଡ ବଡ।
ହଉ ନା ଏ କରିରି ହଁ ଆଉ ଜାମୁ କୋଳିରେ ଯୋଉ ଲୁଣ ଲ କେବା ଗୋଳେଇକି ଯୋଉ ଖାଆନ୍ତି ପୁରା ଟେଷ୍ଟି ଲାଗେନି।
ହୁଁ ଜାମୁ କୋଳିରେ ଆଇସିକ୍ରିମ୍ କରିବ?
ଆଇସ୍କ୍ରିମ୍ କରିବା ନହେଲେ ଥଣ୍ଡା କରିକି ପିଇବା।
ହଉ ଠିକ ଅଛି ଯଥା ଆପଣଙ୍କ ଆଜ୍ଞା।
ଆଉ ନାଇଁ ଅଁଳା କୋଳି।
ଅଁଳାକୋଳି ଆମର ନାହିଁ ମୋ ବନ୍ଧୁ ଘର ଘରେ ଅଛି ଅଁଳାକୋଳିଏଇନା ସିଜିନି ସରିଲାଣି ବୋଧେ।
ଆମର ଗୋଟେ ଅଁଳା କୋଳି ଗଛ ଆଣିକି ଲଗେଇବା।
ଏଇ ବଣ ଅଁଳା ନା ଏଇ ଗାଁ ଅଁଳା?
ଏଇ ନର୍ମାଲ ଅଁଳା ଲଗେଇକି ପୂଜା କରନ୍ତି କି?
ହଉ ଅଁଳା କୋଳି ର ଅଁଳା କୋଳି ମଞ୍ଜି ଆଣି କି ପକେଇଲେ ଗଛ ହବନେହିଁ?
ଜାଣିଲି ଠିକ୍ ସେ ଆ ଲିଚୁ ଆଣିବ ନା ଖାଇବା।
ଲିଚୁ ଲଗେଇବ ନା ଖାଇବ?
ଆଣିବ ଖାଇବା‌ ମଞ୍ଜିି ପକେଇ ଦେଲେ ତ ଗଛ ହେଇଯିବ।
ହଉ।
ଆଉ ତମର ଖରା ହୋଉଚି ନା କାଲି ଗରମ କୋଉ ପରିକା।
ଗରମ କଣ କଲା କାଲି ବର୍ଷା ଜୋର ହେଇଯାଇଚି। ତେଣୁକରି ମାହୋଲୁ ଟିକେ ଥଣ୍ଡା ଅଛି।
ଓ ଖରା।
ହେଁ।
ଖରା।
ଖରା ଆଉ କଣ ଆଗ ପରିକା ଖରା ଅଛି ଖରା ଟିକେ ଟିକେ ରହିଚି ଆଉ।
ରଜ ପାଗ ଦେଲାଣି ନା?
ରଜ ପାଗ ଦେଲାଣି ହେଇ ଆାଇଲାଣି଼।
ହଁ ଦୋଳି ଫୋଳି ପଡିଚି ନା ଏବେ?
ଦୋଳି ଫୋଳି ପଡିଚି ଆଉ ପଡିବ ଆଉ ଚାଲିଚି ରଜ ମହୋତ୍ସବ ପାଇଁ ଆଉ।
ହଁ ଆମର ଆମେ ଯିବୁ ଏ ବର୍ଷ ତମ ଗାଁକୁ ଦୋଳି ଖେଳିବାକୁ।
ହଁ। ହଉ।
ହଉ ଯିବୁ ଆଉ ତମର ପିଠା ଫିଠା କରିବ ନା?
ପିଠା ଫିଠା କରିବା।
କି ପିଠା?
କି ପିଠା ଖାଇବ ତମେ?
ତମୁକୁ କୋଉ ପିଠା ପସନ୍ଦ?
ଆଇ ଲଭ୍ ଚକୁଳି।
ଚକୁଳି।
ଚକୁଳି ମଟର ଆଳୁ ତରକାରୀ।
ତମେ ଚକୁଳି ପିଠା କରି ଶିଖିଚ?
ହୁଁ ନା ଶିଖିନି।
ଖାଇ ସିକିଚ।
ହ ଖାଇ ଶିକିଚି।
ହଁ ହ।
ଆମ ଆମ ଆମର ଏଠି ଓଟେ ପୋଟ ବାହାରିଆ ଅଛି ପାଣି ଅଛି ସେଠି ଚୁନା ମାଛ ବୋହୁତୁ ଅଛନ୍ତି ପାଣି ଶୁକିଗଲେ ମାଛ ବାହାରିବେ ହେଲା।
ହଁ ତମର ଆଉ କଣ କାମ କି।
ମୋ ନନା କାଲି କୋହୁଥିଲେ କହିଲେ ଏଁ ଖାଲି ବର୍ଷା ଦିନ ଟା ଆସୁ ଆମ ଘର ଆଇଁଶିଆ ଆଇଁଶିଆ ଗନ୍ଧେଇବ। ହାପି ତ ତାର ମାଛ ଧରିବ ଆଉ।
ଛି।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
ନା ନା ଏଥର ଆଉ ଏତେ ଧରା ଧରି ନାହିଁ ମୋଦରା କୋତରା ଲାଗେ।
ମାଛ ମାଛ କେତେ ବି ଯେମିତି ଚୁନା ମାଛରେ ଡୁ ୟୁ ନୋ ଦାଟ?
ହଁ ଆରେ କୋଉଠି ପାଣି ଯାଉଚି ତମର?
ଆଁ।
କୋଉଟି ପାଣି ଯାଉଚି?
ଏଇଠି ଆମ ଗ ବାରିରେ।
ପାଣି ଟା ଆସୁଚି କୁଆଡୁ?
ଏ ପାଣି ଟା ଆଉଚି ଗଣ୍ଡାରୁ ଗଣ୍ଡା ପାଣି ଟା ଆଉଚି ଝରଣା ରୁ।
ଓ ହୋ ତମର ତାହେଲେ ଝରଣା ଅଛି?
ହଁ ଓ। ଏଟା ଆମର ଝରଣା ପାଣି। ବୋହୁତୁ ବୋହୁତୁ ବର୍ଷ ତଳର ବୋହୁତୁ ମାନେ ବୋହୁତୁ ମାନେ ବୋହୁତୁ।
ନା ଥଣ୍ଡା ପାଣି ତାହେଲେ ଆସୁଥିବ ଝରଣା ଅଛି ଥଣ୍ଡା ପାଣି ଆସେ?
ହଁ ହରଣା ପାଣି ଟା ଥଣ୍ଡା ଆସେ ଯେ ଖରା ଦିନରେ ସେ ପାଣି ଟା ଗରମ ହେଇଯିବନି ନା? ଖରା ଦେ ଆସିନି।
ହୁଁ
ଯୋଉଟୁ ବାହାରୁଚି ସେ ଜାଗା ଟା ଥଣ୍ଡା।
କୋଉଠି ଝରଣା?
ଗୋଟେ ଛୋଟ ଝରଣା ଅଛି ଯେ ଆମ ପୋଲକତି ରେ ଆଉ ଗୋଟେ ଝରଣା ଅଛି ପାହାଡରେ ପାହାଡରୁ ଆସ୍ଚି।
କୋଉଠି ପାହାଡ କୋଉଠି?
ପାହାଡ ସେଇଠି।
କୋଉ ଠି।
ସେଇଠି ଆମ ଇଏ କତିରେ କିଏ କଥା ହୋଉଚନ୍ତି ଶୁବୁଚି।
ଅପା। ଏବେ ସୁବୁଚି ଆଉ? ହଁ ତ ଆମେ ଝରଣାକୁ ଯୋଉଦିନ ଯିବା
ଶୁବୁଚି।
ହଁ ଲେ।
ହଁ।
ଝରଣା କୁ ଚାଲୁନ ଯିବା କେବେ?
ହଁ ଯିବା।
କା ତମେ କେବେ ଯାଇଚ ନା ଝରଣା କୁଗାଧୋଇ?
ହୁଁ।
ତମେ କେବେ ଯାଇଚ ଝରଣାକୁ ଗାଧେଇ କେତେଥର ଗଲଣି?
ମୁଁ ଦି ତିନି ଥର ଯାଇଚି ଆଉ।
ତମ ଆଡେ ହେଇଚି ନା ଯୋଉ ଅଜିର ଫଳି ନା ସଇଲାଣି?
ଅ ସରି ଆଇଲାଣି ଆଉ ଅଳ୍ପ ଅଳ୍ପ ଅଛି।
ଅଳ୍ପ ଅଳ୍ପ ଅଛି?
ହୁଁ ହୁଁ।
ଆଉ ତୁମେ ଆଣିବ ନା ଆମେ ଖାଇବୁ।
ତମେ ପା କୁଆଡେ ଖଜୁରି କୋଳି ଖାଅ ନା?
ଖାଏନି ଆମେ ନ ଖାଇଲେ ଆଉ କିଏ ଖାଇବେନି ଘରେ?
ହଉ ତାହେଲେ ଠିକ୍ ଅଛି।
ଆଉ କଞ୍ଚା ଆମ୍ବ ଅଛି ନା ଆମର?
ହଁ କଞ୍ଚାଆମ କଲିଗ ଗଛରେ ଅଛି କେତେଟା?
ଆଉଣ ଖାଆନ୍ତେ।
ହଉ ଖାଇବା?
ଆଉ କଣ କହୁଛୁ?
ଆଉ କଣ ଏଇଭଳିଆ ଚାଲିଛି କଥା ଆଉ ସିଷ୍ଟମ ଏଇଭଳିଆ ଚାଲିଛି
ଧଳା ମନ୍ଦାର ଗଛରେ ବହୁତ ଫୁଲ ହଉଛି। ଆଉ ଧଳା ମନ୍ଦାର ଗଛରେ ବହୁତ ଫୁଲ ପୁଟିଛି।
ହଁ। ଆଗରୁୁ ଫୁଟୁ ନଥିଲା ତମେ ଆଣିଲା ପରେ ବହୁତ ବହୁତ ବହୁତ ବହୁତ ହୁ।
ହଁ ବହୁତ ବହୁତ ଫୁଟୁଛି ତ ଏବେ।
ଆଗରୁ ଫୁଟୁ ନଥିଲା ତମେ ଆଇଲା ପରେ ବହୁତ ଫୁଟୁଛି।
ତାହେଲେ ଗଛ ଟା ମତେ ଚିହ୍ନିଛି। ଏଇ ମତେ କହିଥିଲା ନେଇଯାଅ ବୋଲି।
ହୁଁ ହୁଁ ହୁଁ।
ଓ ଆଉ ଗୋଲାପ ଗଛ ହେଲା ଯେ ମୁଁ ଆଣିକି ଡେଲି ଠାକୁର ପୂଜା କରୁଛି।
ହୁଁ ଗୋଲାପ ଗଛ ଠାକୁର ପୂଜା ହୁଅନ୍ତି?
ହଁ ଗୋଲାପ ଫୁଲ ହୁଅନ୍ତିା ସାଇ ବାବା କତିରେ ଲାଗେ ସବୁ ଠାକୁର କତିରେ ଲାଗେ।
ହଉ। ହଉ ତାହେଲେ ଠିକ ଅଛି ଆଉ କଣ କହୁଛ କୁହ?
ଆଉ ଧଳା ମନ୍ଦାର ଜାଣିଛ ନା ଲାଗିବ ଲକ୍ଷ୍ମୀ ଠାକୁରଙ୍କର ପ୍ରିୟ। ଶିବ ଠା ଶିବ ଠାକୁରଙ୍କ ଶିବ ଠାକୁରଙ୍କ ବି ଧଳା ମନ୍ଦାର ଦିଅନ୍ତି ସୋମବାର ଆଉ ଦେଲେ ଭଲ।
ହଉ ଠିକ ଅଛି ଆମେ ଯାଉୁ ଆମୁ ଫ ଧାମୁଡି ପାରିକି ଆସୁ।
ହଉ ମୁଁ ରଉଛି ମୋର କାମ ଅଛି।
ହଁ।
ହଁ।